ହେଲୋ। ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଁ କରୁଚନ୍ତି?
ଏଇଟା କେତ୍ କଇଲି କେତଟା ଏଟା କମ୍ପ୍ଲିଟ୍ କଲେ ମିଳିବ କି?
ସେଟା କହିହବନି ମୁଁ ମେସେଜରେ କହିଦେବି ଆପଣଙ୍କୁ ପରେ।
ଅଁ ହଁ।
ଉଁ କଁ କରୁଥୁଲେ?
କିଛି ନାହିଁ ବସିଛି ଫାଙ୍କା ଅଛି।
ଆଁ।
ଖାଇସାରିଲେଣି?
ହଁ।
କଣ ଖାଇଲେ?
ସେଇ ପଖାଳ ଆଉ କଣ?
ଆଉ ଦେହ କେମିତି ଅଛି?
ଭଲ।
ଘରେ ସମସ୍ତେ?
ଏମିତି ଆଉ
ଯା ହଉ ସକାଳୁ ପଖାଳ ଖାଇସାରିଲେଣି।
କାଇଁ ତମେ ଖାଇନ କି?
ନାଇଁ ଆଜି ଖାଇନି ଖାଇବି ଯାଇକି ଖାଇନି ଖାଇବେ?
ଅହ।
ହୁଁ
ଟିକେ ଲାଇନରେ ଥିବ ଜଷ୍ଟ ଟିକେ ରାତିକି ଗୁଳି କଲା।
ହାଲୋ। ହାଲୋ।
ହାଲୋ।
ହଁ କୁହ?
କହିଲି ଏଇ ଯୋଉ ଏଇ ଯୋଉ ଏଇ ଯୋଉ ଟାସ୍କଟା କଲେ। ମାନେ ମିଳୁଛି।
ମ ମେସେଜରେ କଥା ହେଇଯିବା ପଛରେ ପଛରେ ମତେ ପଚାରିଲେ ମୁଁ କହିଦେବି ଏବେ ଏଇ ବିଷୟରେ କଥା ହେଇ ହବନି ନା ଏଥିରେ।
ହଁ।
ହଁ।
କିଛି କିଛି ନାଁ ବି ଆଉ ଗାଁ କିଛି କୁହାହବନି ନା?
ନା ସେ ଇଂଲିଶ ୱାର୍ଡ ବି କିଛି କୁହାହବନି ତମେ ନର୍ମାଲ କଥା ହବ।
ହୁଁ ହୁଁ।
ଆଉ ରଜରେ କଣ କେମିତି ସେଲିବ୍ରେସ ମାନେ ରଜରେ କଣ କେମିତି ପାଳନ କଲ?
ରଜରେ ଏମିତି ଖାଲି ବୁଲିଲୁ ଆଉ ଏ ତେ ବୁଲିନି ବି ଠିକ ସେ ଏଆଡେ ପ୍ରୋବ୍ଲେମ ଏଇ ଯୋଉ ଅସୁବିଧା ଥିଲା ଯେ ସେଥିପାଇଁ କିଛି କରିହେଲାନି ଆଉ ହ
କାହିଁକି କଣ ଅସୁବିଧା ଥିଲା?
ସେ ବାପାଙ୍କର ଆକ୍ସିଡେଣ୍ଟ ହେଇଯାଇଥିଲା ତ ଏଇ ଯୋଉ ଗୋଡ ଭାଙ୍ଗିଯାଇଥିଲା।
ହଁ ଏବେ ତ ବହୁତ ଆକ୍ସିଡେଣ୍ଟ କେସ୍ ହଉଛି ନା ମାନେ କୋଉ ଗାଡି ଆଉ ଦେଖିକି ଚଲଉନାହାନ୍ତି ଆଖି ବିଯିକି ଚଲଉଛନ୍ତି ଆକ୍ସିଡେଣ୍ଟ ହବ। ହବ ନା।
ହୁଁ। ଆଉ ତମ ରଜ କେମିତି ଗଲା?
ଆମର ରଜ ଫାଷ୍ଟ ରଜ ଦିନ ସେମତି ଘରେ ଖାଲି ପିଠା ହେରିକା ଖାଇକି ଶୋଇପଡିଥିଲି। ସେକେଣ୍ଡ ରଜ ଦିନ। ତୁତ୍ ମାନେ ଦ୍ଵିତୀୟ ରଜ ଦିନ ଯାଇଥିଲି ଆମର ସଂକ୍ରାନ୍ତି ଥିଲା। ସଂକ୍ରାନ୍ତି ରେ ସେଠି ଭୋଜି ହ ଥିଲା ଭୋଜି ସାରିକି ତାପରେ ଯାଇଥିଲି ଟାଉନ ଟାଉନ ରେ ମା ବିରଜାଙ୍କୁ ଦର୍ଶନ କରିକି। ପୁଣି ଘରକୁ ଆସିଲି ଆଉ। ଆଉ ଲାଷ୍ଟ ରଜ ଦିନ ଦେହ ଖରାପ ହେଇଗଲା ଆଉ କୁଆଡେ ଯାଇପାରିଲିନି। ଶୋଇ ପଡିଲି ଆଉ କାହିଁକି ନା ରଜରେ ଛାଡ ନ୍ତିନି କୁଆଡେ ଏସବୁ ଯୋଉ ବେସିକାଲି। ଏ ବେଶୀ ଯୋଉ ମଦ ଫଦ ପିଇକି ମାନେ। ଇଏ ହଉଛନ୍ତି ନା ସେଇଥିପାଇଁ।
ହଁ ହଁ ଆଉ ଦୋଳି ଖେଳିନ।
କଁ ଦୋଳି ମୁଁ ଖେଳେ ଯେ ମାନେ ଦୋଳି ମୁଁ ଖେଳେନି ମୋ ମୁଣ୍ଡ ବୁଲାଏ। ଦୋଳିରେ ବସିଲେ ବାନ୍ତି ଯୋଉ ହୁଏ। ହାଲୋ।
ହୁଁ।
ଯୋଉ ଦୋଳିରେ ଜଣ ଜଣଙ୍କର ମୁଣ୍ଡ ବୁଲେଇକି ବାନ୍ତି ହୁଏନି କି। ହଁ ତ ସେଇ ଭଳିଆ ଆଉ।
ଏଇଟା ଡର ଯୋଗୁ ହୁଏ ଡରି ଗଲେ ଏମିତି ହୁଏ ଆଉ।
ନା ନା ସେ ଯୋଉ ଉପରୁ ଯୋଉ ଖସେ ନା ଯୋଉ ତଳକୁ ଯୋଉ ଉପରକୁ ଉଠିଯିବ ଯୋଉ ଖସିଲା ଟାଇମ ରେ ନା। ସେଇ ଟାଇମ ଟା ମତେ ଡର ଲାଗେ ମୁଁ ସବ ମାନେ ଦୋଳି ଏକା ନୁହଁ। ଉଁ ମାନେ ସେ ଯୋଉ ରାମଦୋଳି ବି ଦେଖିଥିବ ଯୋଉ ଯାତ୍ରା ଫାତ୍ରା ରେ ପଡେ। ସେ ଦୋଳିରେ ବି ସେ ଉପରକୁ ଗଲେ କିଛି ଲାଗିବନି ବଟ ଯୋଉ ତଳକୁ ଖସିଲା ସମ ୟ ରେ। ଏ ଗୋଟେ କୋଉ ଭଳିଆ ଡର ପସିଯାଏ ତ ସେଇଥି ପାଇଁ ମତେ ଟିକେ ଭଲ ଲାଗେନି ଆଉ।
ଓ ହୋ।
ହୁଁ।
ହଁ। ଯାଉଛି ଯାଉଛି ଟିକେ ଥାଅ ଲାଇନ ରେ।
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଏ ହାଲୋ ହାଲୋ।
ହଁ ଏମିତି ଲାଇନରେ ରଖିକି ଯାଆନ୍ତିନି।
ଡାକିଲେ ତ।
ନାଇଁ ଏମିତି ଲାଇନରେ ଦଶ ମିନିଟ୍ ପର୍ଯ୍ୟନ୍ତ ତମକୁ ମାନେ କଥା ହବାକୁ ପଡିବ ଏମିତି ଲାଇନ ରେ ରଖିକି ଯିବା କଥା ନୁହେଁ।
ତମେ ଜାଣିନ କି ନୂଆ ଅଛ କି ଏଥେରେ।
ହଁ।
ଆଉ ତ କଥା ହୁଅ ମାନେ ତମକୁ ମାନେ କଥା ହବାକୁ ପଡିବ। ଏମିତି ଚୁପ୍ ରହିବ ଯଦି ତାହେଲେ ତମର କଟିଯିବ କଲ ଟା।
ଏଇଟା କାଟି ଦେବି। ହଁ ହାଲୋ।
ହଁ କଥା କୁହ ଆଁ।
ମଟରଟା ଏଇଠୁ କାଟିଦେବି ହାଲୋ ହାଲୋ ହାଲୋ
ଆ ମୁଁ କହିଲି କଥା ହୁଅ ତ ଫ୍ରି ନଥିଲା କାହିଁକି କଥା ହଉଥିଲ ସେମିତି ଲାଇନରେ ରଖିକି ଯିଏ ହବନି ନା ଏଇଟା
ମାଇନୁସ ହେଇଯିବ ଏଇଟା ତମର
ହ୍ୟାଲୋ
ହଁ ହ୍ୟାଲୋ
ହାଲୋ
ହଁ ତମେ ଟିକେ କଥା ହେଇଯାଅ ଆଉ ଚାରି ମିନିଟ୍ କଥା ହେଇଯାଅ ତାପରେ ତମେ କଲ କାଟି ଦେଇକି ତମେ ଯାହା କରିବା କଥା କରିବ କଣ ହେଇଛି
କହିଲି ଆଉ ଚାରି ମିନିଟ୍ ରହିଲା
ହଁ ତମେ ଜାଣିନ ବୋଧେ ତ ଜାଣିନ ପୁଣି ପଚାରିକି ଆସିବା କଥା ନା ନା ଏମିତି ଲାଇନ ରେ ରଖ କି କେମିତି ଯାଉଛ
ଆଉ ତମର ସେପଟେ ଆଉ କଣ ହୁଏ ତମର ସେପଟେ ପର୍ବପର୍ବାଣୀ ଭଲ ହାଁ
ସେତରଜ ଗଲେ
ଶୁଭୁନି କଣ ଭଲ ହୁଏ
ହାଁ
ଦସରା ତ ଯାତରା
ଓହୋ ତମ କଥା କିଛି ଶୁଭୁନି
କଣ ହେଲା
ଫର ଫଡ଼ ଫର ଫର ଫର ଫଡ଼ ଫର ଫଡ ଏମତି ହଉଚି ଯୋଉ ତମେ କଣ ପାଠ ପଢୁଛ କଣ
ହ ହ ହଁ
କଣ ପାଠ ପଢତ
ବସ୍ତୀ
ଓହୋ ଆଚ୍ଛା ପଢାପଢି କେମିତି ଚାଲିଛି ତମର ତମ କଥା ତ କିଛି ବି ଶୁଭୁନି ଏକରେ ଏକରେ ତ ଲାଇନ ରେ ରଖିଛ ତମେ ଜାଣିନ ପଚାରିକି ଆସିଲନି
ଆଁ
ସେଠି ମ୍ୟାସେଜ କଲ ପଚାରିଲନି କଣ କେମିତି ରୋଲଲ